ହାଲୋ।
ହାଲୋ ସୁପ୍ରଭାତ। କଣ କରୁଛୁ।
ଏମିତି ଘର କାମ କରୁଥୁଲି ଆଉ।
ଆଉ ଗାଧୋଇ ସାରିଲୁଣିି?
ହୁଁ ଗାଧିକିଉ ଘର ଯୋଉ ଚାଉଳ ରୋଷେଇ କରି ଭାତ ତ ଚାଉଳ ହଉଚି ଲାଇନ ଯିବ ବୋଲି ଆଜି ଆସିଥିଲା ଗାଡି କହିବ କହିକି ଗଲା ଆଠଟାରେ କଟିବ ଆଠଟାରେ କଟିଲା ଆଠଟା ଦୁଇ ଆଇଲା କହିଥିଲା। ଆଠ ଟା ରୁ ଏଗାରଟା ଘଟିବ।
ହୁଁ ହୁଁ।
ତୁ ଆଠଟା କଟିକି ସାଙ୍ଗେ ସାଙ୍ଗେ ଦେଇଦେଲ ଆ।
ମୁଁ ଲାଇନ ଆଉ ଜିବନି ତାହେଲେ
ଆଉ ଯିବନି ଏମିତି ଆଉ ଥରେ ବି ହେଇଥିଲା ମୁଁ ସାଙ୍ଗେ ସାଙ୍ଗେ ରୋଷେଇବାସ ସବୁ କାମ ସାରି ଦେଇେଇଥିଲି ଯାହା ବାଡକିବା କୁଟିବା ସବୁ କରିଦେଇଥିଲି କିନ୍ତୁ ଗଲାନି ଚାର୍ଜ ପନ୍ଦର ଶହେ ପାଖାପାଖି ରଖିଦେଇଥିଲି। ଗଲା ନ ଆଉ କଣ।
ଠାର ବୁଝା ବୁଝି କାମ ସରିଗଲାଣି ତାହେଲେ
ହଁ ସରିଗଲାଣି ଆଉ ତମେ କଣ କରୁଛ?
ମୁଁ ବସିଛି ଚାଲିକି ଆସିକି ଗାଧେଇକି ତାପରେ ଠାକୁର ପୂଜା କଲି ଫୁଲ ତୋଳିଲି ସକାଳେ ଆଗ ଫୁଲ ତୋଳିଦେଲି ସବୁ ଆମ ବାଡିରେ କେତେ ପ୍ରକାର ଫୁଲ ମନ୍ଦାର ହଳଦିଆ ମନ୍ଦାର ନାଲି ମନ୍ଦାର ଏବେ ତ ସେଇ ଟଗର ଗୁଡା ବହୁତ ଫୁଟୁଛି ସେଗୁଡା ସବୁ ତୋଳିଲି ପଡ଼ିଶା ଘର ଦିଇ ତିନି ଜଣ ଆସିଥିଲେ ନେବା ପାଇଁ ଫୁଲ ତାଙ୍କ ମାନଙ୍କୁ ତୋଳିକି ଦେଲି ତାପରେ ଗାଧେଇ ଠାକୁର ପୂଜା କଲି ଏବେ ଖାଇକି ଉପମା ବାପା ବଜାରରୁ ଆଣିଦେଲେ କିଣିକି ତାକୁ ଖାଇକି ଏବେ ବସିଛି ଆଉ।
ହଁ। ଫୁଲ ସବୁ ଫୁଲ ଗଛ ଲଗେଇ ଚନ୍ଦ ନିଜେ
ହଁ ଫୁଲ ଗଛ ଲଗେଇଛି ନିଜେ ଏଇଠି ଆସିଛି ବାପା ଲଗେଇଛନ୍ତି ବୋଉ ଲଗେଇଛି ସେ ଗଛ ସେଠି ଘରେ ଥିଲା ବଳେ ଶାଶୁ ଗଟେ ସେ ସବୁ ମୁଁ ଲଗେଇଛି ସେଇ ଗଛ ଏଟା ବାପା ବନ
ତ ଜାଗା ନାହିଁ ଲଗେଇବା ପାଇଁ ଯେତିକି ଅଛି ସେତିକିରେ ଛୋଟ ମୋଟ ଜିନିଷ ଅଛି ଲାଗିଛି ଆଉ ଅନ୍ୟ ପଡ଼ୋଶୀ ମାନେ ଯାହା ଲଗେଇଛନ୍ତି କେବେ କେବେ ସକାଳୁ ଯାଇକି ଦୁଇଟି ଫୁଲ ଆମକୁ ଦଉଛନ୍ତି କି ମା ମାନେ ବଜାର କିଣିକି ଆଣୁ ନହେଲେ ଦଶ ଟଙ୍କାରେ ଗେଣ୍ଡୁ ଫୁଲ ଏମିତି କରୁ ଜାଗାର ଅଭାବ ଅଛି ଏଠି ନା ମିଳୁନିଁ ଜାଗା ମିଳୁନି ଲଗିବା ପାଇଁ ଏତେ
ଏଇ ଛାତରେ ବି ଏବେ କରିଦେଲେଣି ସବୁ ମାଟି କୁଣ୍ଡ ଥୋଇକି ସେ ସବୁ ଗଛ ଲଗେଇ ଦଉଛନ୍ତି ସବୁ ପନିପରିବା ଫୁଲ ଗଛ ସବୁ ଲଗେଇ ଦଉଛନ୍ତି ଖ ଟିକେ କଷ୍ଟ କରିବାକୁ ପଡିବ ପାଣି ଫାଣି ନେଇକି ଦେବାକୁ ଟିକେ କଷ୍ଟ ଲାଗିବ। ମନୋଣନ୍ଦ ସେ ଲଗେଇଛି ସବୁ ବ ଗଛ ସବୁ ସେ ଛାତ ଉପରେ ଲଗେଇ ଦେଇଛି ସେ ଭଷୁଣ ପତ୍ରଠୁ ଆରମ୍ଭ କରି କେତେ ପ୍ରକାର ଫୁଲ ବାଇଗଣ ଟମାଟୋ ଆଗ ସବୁ ଲଗେଇଛି ସେ ସବୁ ଛାତରେ ଲଗେଇଛି।
କେମିତି କଣ ସେ ଗଛରେ ସାର ଦିଅ ନା ଏମିତି ଖାଲି ମାଟି ଦେଇକି
ନାଇଁ ସେ ମା ଇ ସେ ଯୋଉ ପନିପରିବା ଚୋପା ଗୁରା ସବୁ ସେ ରଖି ପଚେଇ ଦିଏ ତାପରେ ସବୁ ଗଛରେ ଟିକେ ଟିକେ ଦେଇଦିଏ ଯୋଉ ଛୋଟ ଛୋଟ କୁଣ୍ଡରେ ଲଗେଇଛି
ପନିପରିବା ଚୋପା ସେଇ ଭିତରେ ପକେଇ ଦଉଛନ୍ତି ନା ତାକୁ ଅଲଗା ଗୋଟେ ପା ତ୍ରରେ ଆଗ ପଚଉଛନ୍ତି?
ତାକୁ ଆଗ ଗୋଟେ ପାତ୍ରରେ ପଚେଇ ଦଉଛନ୍ତି ତାପରେ ନେଇକି ସବୁ ଗଛରେ ଗୋ ଏ ଗଛରେ ନୁହେଁ ସବୁ ଗଛରେ ଅଳ୍ପ ଅଳ୍ପ କି ଦେଇ ଦଉଛନ୍ତି ଛୋଟ ଛୋଟ ଜାଗା ତ ବେଶୀ ବଡ ନୁହେଁ ତାକୁ ସେଇ ଛୋଟ ଛୋଟ ଜାଗାରେ ଦେଇ ଦଉଛନ୍ତି। ଆଉ
ସେମିତି କରିବେ ଆଉ ସେ ପ ପରିବା ଚୋପା ପଚେଇକି
ଏ ଗଛ ଭଲ ହବ ସେ ପରିବା ଚୋପା ପଚେଇ ଦେେଲେ ସେ ଭଲ ହୁଏ। ମୁଁ ତ ଜାଣିନଥିଲି ସେଇ ନଣନ୍ଦଠୁ ଦେଖିଲା ପରେଠୁ ଲଗେଇଲି ବହୁତ ବଢିଆ ଗଛ କଁଅଳୁଚି ଭଲ ହଉଛି ଗଛ।
ଭଲ ବି ସାର ସବୁ ଦବା ଅପେକ୍ଷା ସେଇ ସବୁ ଜିନିଷ ଭଲ ଦେଲ ନା ଆଉ ଦେହ ପାଇଁ ଭଲ ଭଲ ପରିବା ଟିକେ ପାଇଲ ଯଦି ପରିବା ଲଗେଇବ ଫୁଲ ଲଗେଇବ ପରିବା ଲଗେଇବ ଆଉ।
ହଁ ସେଇଆ ଆଉ। ଆଉ ଆଜି ତ ସ୍କୁଲ ଖୁଲିଗଲା, ଅ ଝିଅ ସ୍କୁଲ ଯାଇଥିବେ!
ନାଇଁ ତାକୁ ଛାଡିନି ଆଜି ଏତେ ଗୁଳୁଗୁଳିରେ କିଏ ଛାଡିବ କହିଲି ଘରେ ରହଦେ ତାପରେ ତାଙ୍କ ଡ୍ରେସ କପଡା ଟା ବହୁତ ମୋଟା ସେଥିପାଇଁ କହିଲି ଥା ଦିଦିନି ତ ଅଛି କଣ ଏଇ ଦି ସିମା କଣ ପଢିବେ ଦି ଛୁଆ ଖାଲି ବୁଲିବେ ମଉଜ ମସ୍ତି କରିବେ ସ୍କୁଲରେ।
ଏ ସ୍କୁଲ ସେଦିନଠୁ ପଡିଚି ଅପରିଷ୍କାର ହେଇକି ତ ସବୁ ପରିଷ୍କାର ହିଁ ଆଜି କରିବେ ଆଜି ଆଉ ପାଠ ପଢିବେ କି ଆଉ। ଗରମ ବି ଏତେ ହଉଛି ଯେ ଛୁଆଙ୍କୁ ଏଇନୁ ଛାଡିବା କ ତ ନୁହଁ ଆଉ ଚାରି ପାଞ୍ଚ ଦିନ ଯାଉ ସେ ସୋମବାର ମଙ୍ଗଳବାର ଆଡକୁ ଛାଡ଼ିବ।
ହଁ ତାଙ୍କର ଦିନେ ଦି ଦିନି ଯାଉ ତାର ଦଶମ ନା ମୁଁ ବେଶୀ ଦିନ ଆଉ ଛୁଟି ନେଇ ପାରିବିନି କରିି ପାରିବିନି ଆଜିଟା କଣ ପାଇଁ ବହୁତ ଗୁଳୁ ଗୁଳି ସକାଳୁ ଲାଗିଲା ପାଗ ଭଲ ଅଛି ପାଗ କାଆଁଳିଆ କରିଛି କିନ୍ତୁ ଗୁଳୁ ଗୁଳି ପ୍ରବଳ ଲାଗିଲା। ସେଥିପାଇଁ ଛାଡିଲିନି ଦେଖେ ଦି ଦିନି କଣ ହଉଛି ଦି ଦିନି ଧିକି ଯଦି ପାଗ ଭଲ ରହିବ ତ ଅ ଛାଡିବି ନହେଲେ ଅଛି ଛାଡିବିନି ଆଉ।
ହଁ ହଁ ସେ ଦଶମ ତ ଆଉ ଗଲାନି ମାନେ ତାକୁ ଆଉ ଯାହାହେଲେ ପଢେଇବାକୁ ପଡ଼ିବ ଛୁଟି ନେଇ ହବନି ଆଉ ଦଶମରେ।
ତମ ପୁଅକୁ ତ ସ୍କୁଲ ତ ଗାଁରେ ଅଛ ନାଇଁ?
ହଁ ମୁଁ ଗାଁ ରେ ଅଛି। ଯାଇନି ତ ସେଥିପାଇଁ କହିଲି ଯାଉ ଏଇନେ ତ ସ୍କୁଲ ଏତେ ଘୁଳଘୁଳିରେ ଆଉ ପାଠ ପଢ ବସିକି ପଢି ହବନି ସେଥି ପାଇଁ ଯାଇନି ମୁଁ ଆଉ ଦିଦିନି ଗଲେ ଯିବି ତାପରଠୁ ସୋମବାରଠୁ ବି ମଙ୍ଗଳବାରଠୁ ସ୍କୁଲ ଛାଡିବି ତାକୁ ଗଲେ।
ତମର ସ ସକାଳୁଆ ସ୍କୁଲ ନା ଦଶଟା ବେଳ ସ୍କୁଲ?
ଟା ସ୍କୁଲ୍।
ହଁ ଟିଫିନ ଏକା ଥରକେ ବେଳକ ନେଇ ଯାଉଥିବେ ଆଉ।
ହଁ ସେ ସ୍କୁଲ ପାଖରେ ତ ମୁଁ ଟିଫିିନ ଟାକୁ ବନେଇକି ଘରେ ସେ ସକାଳୁ ଖାଇ ଦେଇେଇକି ଯାଏ ତାପରେ ରୋଷେଇ ସରିଲେ କାମ ସରିଲେ ରୋଷେଇ ସାରିକି ଟିଫିିନ ବନେଇକି ପଠେଇ ଦିଏ ମୁଁ ତା ବାପାଙ୍କ ହାତରେ। ଟିଫିନ୍ ଗୋଟେରେ ଖାଇବା ପାଇଁ ମୁଁ ଟିଫିନ ଟାକୁ ପଠେଇ ଦିଏ ସେ ସକାଳୁ ନେଇକି ଗଲେ ସେ ସବୁ ଗାନ୍ଧିଆ ଆଉ ଭଲ ଲାଗେନି। ଥଣ୍ଡା ହେଇଯାଇଥିବ ତ ମୁଁ ସେଥିପାଇଁ ଥାଏ।
ହଁ ଖରାପ ବି ହେଇଯାଇଥିବ?
ହୁଁ
ଖାଇବା ଟା ଛୁଆଙ୍କ ପାଇଁ ଭଲ ନା ଆଉ ପାଖ ଯଦି ଅଛି ତାଜା ଖାଇବା ବନେଇକି ଦେବେ ସେଇଟା ଭଲ ଛୁଆଙ୍କ ପାଇଁ।
ହଁ ସେ ପାଖରେ ବୋଲି ଦେଇ ଯାଉଛି ଯୋଉ ରହିଥିଲେ ଆଉ ଟିଫିନ ନେଇକି ଯାଇବାକୁ ପଡିଥାନ୍ତା ପାଖରେ ବୋଲି ସେ ଟିଫିନ ବନେଇକି ପଠେଇ ଦଉଛି।
ଯେହେତୁ ସୁବିଧା ଅଛି ପାଖରେ ଅଁବନେଇକି ନେଇଦେବେ ଆଉ କଣ ସେଥିରେ ଅଛି ଖାଲି ଏମିତି ତାଜାଟା ଭଲ ନା ଆଉ ରହିକି ଟିଫିନରେ ରହିବ ସେ ଦି ତିନି ଘଣ୍ଟା। ଯଦି ସୁବିଧା ଅଛି ନେଇଯାଅ।
ଝିଅ ସ୍କୁଲ ପାଖ ନା ଦୂର?
ବେଶୀ ଦୂର ନହିଁ ଗୋଟେ କିଲୋମିଟର ଆମ ଟିଫନ୍ ସକାଳୁଆ ସ୍କୁଲ ନା ସକାଳୁ ସ୍କୁଲ ଯିବ ଆସିବ ଦୁଇଟାରେ। ତେଣୁ କିଛି ଏତେ ପ ମାନେ ହୁଏନି ଆଉ ଟିଫନ୍ ଖାଇ ଦେଇେଇକି ଯିବ ଟିଫିନ ତ ସେଟି ଦଶଟାରେ ଛୁ କାକର କହୁଛି। ତାପ ତ ଭିଟାଦ ଘରକୁ ଆସ ଆସିକେ ଟିକେ ଧୁଇଁ ଧୁଆଁ ହେବେ ଧୁଇଁ ହେଇକି ଖାଇବା ତାକରୁ ଖାଇକି ଟିକେ ଶୋଇବେ ଶୋଇକି ପୁଣି ତ ଚାରିଟା ସାଢେ ଚାରିଟା ଉଠିକି ଟିକେ ଶୁଣିଯିବେ ଆସିଲାଡିକ। ସାତଟା ସାଢ଼େ ସାତଟା ତାପରେ ପୁଣି ଘଣ୍ଟେ ରେଷ୍ଟ ଟିକେ ବାହାରେ ମୁଁ କହିବି ଚାଲ ଟିକେ ଚାଲିବୁ ବ୍ୟାୟାମ ଟିକେ ହେଇଯିବ ଘଣ୍ଟାଟେ ଚାଲିବ ସେଠିକେ ଖେଳକୁଦ ତାର କରିବ ବୁଲାବୁଲି ଟିକେ କରିବ ସାଙ୍ଗସାଥି ସାଙ୍ଗେ ତାପରେ ପୁଣି ଆସିକି କିଛି ସମୟ ପାଠ ପଢ଼ିବ ପୁଣି କିଛି ଖାଇବ ଯାହା ଟିଫିନ ତାକ ଇଚ୍ଛା ତାପରେ ପୁଣି ପାଠ ପଢ଼ାରେ ବସିଯିବେ ଆଉ ଦଶଟା ଏଗାରଟା ଯାଗେ। ଯେତେ ସମୟ ଯାକି ନି ନ ଲାଗିଛି ମୁଁ କହି କରି ଦଶ ମ ତାକୁ ଧ୍ୟାନ ଦେବାକୁ ପଡିବ ବେଶୀ
ପରିଶ୍ରମ ତ କରିବାକୁ ପଡିବ ଏବେ ପିଲାଙ୍କୁ ପିଲା ସାଙ୍ଗରେ ମା ପରିଶ୍ରମ କରିବାକୁ ପଡିବ।
ସେଇଟା ତ କରିବା ସେ ମନ ଦେବେନି ବ୍ୟାୟାମ କରିବା ପାଇଁ ସେ ଏକା କରି ମୁଁ ତାକୁ ସେ କି ଆମୋ ସହିତ ମିଶିକି କରିବା ମୁଁ କଲେ ଯାଇ ସେ କରିବ ମୁଁ ନ କଲେ ସେ କରିବନି।
ଭଲ ନା ସେ ଶିଖେଇଛି ସବୁ ଭଲ ବା ପାଇଁ ସବୁ ଅଛି ବ୍ୟାୟାମ କରୁଛ ସକାଳୁ ଭଲ ଚାଲିବାକୁ ଯାଉଛ ପୁଣି ବ୍ୟାୟାମ ବି କରୁଛ ଘରେ ଆସିକି
ହଁ ସକାଳେ କାମ କରୁଛି ସନ୍ଧ୍ୟାରେ ଚାଲିବାକୁ ଯାଉଛି।
ଓ ହୋ। ଧ ବ୍ୟାୟାମ କଣ କଣ ସବୁ କରୁଛ।
ବ୍ୟାୟାମ ଅନଲୁଲୋମ ବିଲୋମ କରେ ଆଉ ସେ କପାଳ ଭାତି କରେ ସୂର୍ଯ୍ୟ ନମସ୍କାର କରେ ଏମିତି ଆଉ ଦେହକୁ ଫ୍ରି ରଖିବା ପାଇଁ ଯେତେ ସବୁ ବ୍ୟାୟାମ ଅଉଛି ସେ ସବୁ କରେ। ମନ ତମ ସୂର୍ଯ୍ୟ ହଁ ସୂର୍ଯ୍ୟ ନମସ୍କାର ଯଦି ପାଞ୍ଚ ସାତ ଥର କରିଦେ ସେଇଥିରେ ବି ତମ ଆଗ ତମ ଶରୀରକୁ ଗରମ କରିବ ମାନେ ଡେଇଁବ ଡେଇଁବ ଦି ଚାରି ଥର କି ଦଶ ଥର ଡେଇଁ ପିଲଲେ ଶରୀର ତମର ଫୀ ଖୋଲା ହେଇଗଲା। ତାପରେ ପଣ କ ଏତେ କଷ୍ଟ ଲାଗେ। ଦି ଦିନ ତ ଲାଗିବ ଯେବେ ନୂଆ ଷ୍ଟାର୍ଟ କରିବ ତମେ ଦି ଦିନ କ ଲାଗିବ ଦି ଦିନ ପରେ ଠିକ ହେଇଯିବ ଅଭ୍ୟାସ ହେଇଗଲେ ନା ଆରାମରେ କରିପାରିବ।
ହଁ ଅଭ୍ୟାସ ହେଲେ ଆଉ କିଛି ଲାଗିବନି ଆଉ। ସେଇ ମୁଁ ଖାଲି ଚାଲିବାକୁ ଯାଏ। ଆଉ କିଛି କରିପାରେନି। ମୁଁ ତ ଅଳସ ଲାଗେ ତ ମୁଁ କରେନି।
ନାଇଁ କରିବ ନା ମୁଁ ତ ଅଳସ ଲ କରିକି କରୁନଥିଲି। ଯେମିତି ଦେହ ଟିକେ ଖରାପ ଷ୍ଟାର୍ଟ ହେଲା ଆଉ କହିବି ନା ଆଉ ଢିଲା ମାରିବିନି ତିରିଶ ବର୍ଷରେ ଷାଠିଏ ବର୍ଷ ପରେ ଲାଗୁଛି। ତା ଅପେକ୍ଷା ବ୍ୟାୟାମ କରିଦବା ଭଲ।
ଓଁ ଏବେ ତ ଆଣ୍ଠୁ ଗଣ୍ଠି ସମସ୍ତଙ୍କର ବଥା ଆରମ୍ଭ ହେଲାଣି ଯେ ଛୋଟ
ମୋର ତ ହେଲାଣି ସେଇ ଆଣ୍ଠୁ ଗଣ୍ଠି କଥାରୁ ହିଁ ବ୍ୟାୟାମ କୁ ଗଲିଣି। ଯୋଗ କରୁଛି ଚାଲାବୁଲା କରୁଛି। ହଉ ତମେ ତ ଖାଇ ସାରିଲଣି ମୁଁ ଯାଉଛି କଣ ସକାଳ ଖାଇବା ପାଇଁ ବନେଇବି।
ହଉ ହଉ ଜାଆନ୍ତୁ ।